କ ।
ହାଲୋ କଣ କରଛୁ?
ଏଇଠି କ୍ଷୀର ଫୁଟୁ ଥିଲି ।
ଖାଇ ସାଇଲୁଣି।
ହଁ ଖାଇବି।
ମଟନ ଖାଇତେ ମିଲେଇଲୁ ।
ମଟନ ନଥିଲା ତ ଆଉ ।
ମୁଁ ବା କଇଲି ରାତିକି ରଖିଦେବ ।
ନାଇଁ ନାଇଁ ବାବାଙ୍କ ପାଇଁ ଟିକେ ରଖିଥିଲି ଖାଲି, ଆଉ କିଏ ଆଉ ରାତିରେ ମୁଁ ତ ଆଉ ଖାଏନି। ବାବା ପାଇଁ ଅଳ୍ପ ଟିକେ ରଖଥିଲି ଦୁଇ ପିସ୍ ଖଣ୍ଡେ ସେ ଖାଇବେ ବେଲି। ଏଇ ତାଙ୍କର ରୁଟି କରିଥିଲି, ସବୁ ଖାଇଲେ ଆଉ ଗରମ ରଖିନଥିଲି। ପୁଅର ଦହିବରା ସେ ଖାଇଲା ମୋର ଟିକେ । ତୁ ଖାଇବୁ କଣ ଏ ଚିନି ପରଟା କରିକି ଖାଇ ଦେଇଥିଲି, ତ ଏଇନା ନା ଟିକେ କ୍ଷୀର ଆଣିଚି । ଖାଇବ ।
ବିଲାପ କେତେବେଳକୁ ଗଲା ।
ଅପା ଗଲା ସେଇ ଆଠଟା। ବାବା ଆଇଲେ, ବାବା ତ ଆସିନଥିଲେ। ପୁଅ ଆଇଲା, ସେ ପଳେଇଲେ କାହିଁକି ନା ବାବା ପରିବା ଆଣିବାକୁ ଗଲେ ତ ମାର୍କେଟ।
ହ।
ସେଥିଲାଗି ସେ ପଳେଇଲା। ଅପେକ୍ଷା କରିଥିଲା, କଇଲା ମ ଆସିଲେ ଯିବି। କିନ୍ତୁ ବାବା ପଳେଇଲେ ଡେରି କଲେ, କଇଲେ ମୁଁ ଯାଇକି ଏକା ବେଳେ କ୍ଷୀର ନେଇକି ଆସିବି ସେଥିଲାଗି । ସେ ପଳେଇ ଆଇଲା।
ବାପା ତାଙ୍କର କେତେବେଳେ ପହଞ୍ଚିଲେ ।
ହଁ ପହଞ୍ଚିଲେ ସେଇ । ସେଇ ଆଠଟା ପାଖ ପାଖି ପହଞ୍ଚିଲେ ଆଉ ।
ହୁଁ। ବିଲାପ ତାହେଲେ ସାଙ୍ଗେ ସାଙ୍ଗେ ପଲେଇଛି ନା। ଛାତଉପରୁ ଗଲୁ।
ନାଇଁ। କହିଲି ନା ମୁଁ ଯାଇପାରିନି ମୋର କାମ ଏମିତି ପଡେଯେ ମୁଁ ଯାଇପାରେନି ଆଉ
ହି କଟା କେମିତି
ଚିନି ପରଟା ସେମିତି କଣ ପରଟାରେ ଟିକେ ରୁଟି ଭିତରେ ଟିକେ ଚିନି ପକେଇକି ତାକୁ ପରଟା ଭଳିଆ କରିକି ତାକୁ ଯୋଉ ଟିକେ ସେକିଦେଲି ଆଉ।
ହେଲୋ।
ବିଜୁ ଫୋନ କରିଥିଲେ?
ହଁ ଡାକ୍ତର ଅଛନ୍ତି ପହଞ୍ଚିଲେ ଫୋନ କରିବେ ଆଉ। ମୁଁ କହିଛି ମୁଁ ଆଜି ଶୋଇ ପଡିବି ମୋତେ ଟିକେ ଭାରି ଟାଏଡ ଲାଗୁଛି ତ
ହୁଁ।
ହଁ। ଓ ଯାଇଛୁ ବୋଲି ବି କହିନି। ଦେଖ ଆଇଟି ଯିବୁ ବୋଲି କହିଛି।
ସବୁ କାମ ତାହେଲେ ସରିଲାଣି ନା। ର ଖାଇକି ଏଠେ ଶୋଇବ ବୋଧେ। ହୁଁ।
ପୁଅ ଗୋଡରେ ଟିକେ ତେଲ ମ ସେ ମୋ ପୁଅ ଟା ଟିକେ କହୁଛି ଆଉ। ମୋ ପୁଅ ଟା ଟିକେ ଅଳସୁଆ ତ କୁଆଡେ ଯାଏନି। ଆଜି ଟିକେ ଭୁବନେଶ୍ଵର ଯାଇଥିଲା ଭାରି। ସେଥିଲାଗି ଗୋଡ ହାତ ପେନ୍ ହଉଛି। ତ ଘସୁଛି ତେଲ ମାରିକି।
ଆଉ ପୁତ୍ରମଣି କଣ କହୁଥିଲେ? ଓ ହୋ।
ହଁ।
ହଁ।
ଆଲା!
ହ୍ୟାଲୋ।
ଆଉ ତମେ କଣ ଖାଇଲ କହିବରା ଖାଇଲ କି?
ନାଇଁ ଖାଇ ନାଇଁ ସିଏ ପଖାଳ ଖାଉଛି।
ଆଉ କଉ ଦହିବରା ଖାଇଲ ନା।
ଖାଇନି ଖାଇବି ଆଉ। ବାବା ଖାଉଛନ୍ତି। ନାଇଁ ନାଇଁ ବାବା ଖା
ହୁଁ।
ହୁଁ।
ଆଉ କଣ ରୋଷେଇ ଗଲ କଥା ଆଉ ଗଲ ଯାଇ ଘରକୁ
ନ ରୋଷେଇ କଣ ଭଲ?
ରୋଷେଇ ଛୁ ମାମା ତାଙ୍କ କଣ ଦଷା ସବୁ ଛତୁ ତକାରୀ ମା କର ହେଲେ ଆଉ ସତ ତରକାରୀ। ହଁ ସେ ତରକାରି ଥିଲା ଆଉ ରୁଟି କଣ ମୁଣ୍ଡେଇ ରୁଟି ଦିଟା କଲି ଆଉ।
ଆଉ କହିବରା କି
ଦହିବରା ସେ ସନ୍ଧ୍ୟାବେଳେ ବାବା ଆଉ ମାଆଙ୍କ କରଛନ୍ତି ଦିଟା ଦିଟା। ଖାଇଥିଲି ମୁଁ ଖାଇଲି ମୁ କାମ ଶୋଇଲେ ସେ ଖାଇଲେ ହଁ।
ମୁଁ କଣ ତନି ତଳିଲଣି ଖାଇନୁ?
ନା ସ ସେ ସେଉ ସବୁ ଆଣିିନଥିଲି। ସେ ଯୋଉ ସେଉ ଏ ସବୁ ସାମାନ ସେ ସବୁ ଛୁଆ କରୁଥିଲି। ଆଉ ବିସ୍କୁଟ ଫିସ୍କୁଟ ଦେ ଏ ଏତେ ସାମ୍ନା ହେଲାଣି ଦି ଲୁଗାପଟା ସାଇକି ଧରିକି ଲଗେଇଛି ବାଘ ପର୍ଯ୍ୟନ୍ତ ଆସ ପର୍ଯ୍ୟନ୍ତ ଯାହା ସବୁ ନେଇଥିଲୁ ଯୋଉଠି ଯୋଉ ଜା ଘରେ ସବୁ। ଥୋଇବା କଥା ସେରା ସବୁ ଥୋଇଲି।
ହୁଁ ନାଇଁ ଖାଇ ଦେଇକି ବି ତ । ଶୋଇ ହବ ନା ଖାଇ ଦେଇଥାନ୍ତା ତା
ଖାଇବା କଣ କି ମୁଁ ସେଠୁ ଆସିଲା ପରେ ଟିକେ ଥଣ୍ଡା। ସ୍ପ୍ରାଇଟ ପି ଦେଇଥିଲୀ ତ ।
ହଁ ହଁ ତମର ସ୍ପ୍ରାଇଟ ଥୁଆ ହୋଇଥିଲା ନାଇଁ କି ତୁ ଯିବୁ ପିବୁ ବେଲିକା ତ ଆଣ। ଥିବେ ତମ ବାବା ଏତେ ଦିନ ପରେ ଗଲୁ। ତୋ ପିଆଜ ଫିଆଜ ଆଣିକି ଥୋଇ ଦେଇଥିବୁ ପିଆ।
ସେଇଥି ପାଇଁ ଆଉ ପିଲୁ ତ । ଇଛା ନାହିଁ ଖାଇଆକୁ। ଆଉ ଟିକେ ଗଲେ ଆ ସବୁ କାମ ସରିଲେ ହଁ ସାଇଲ ସକାଳଠୁ ହେଇଯାଇଛି ନଅଟା ବେଳୁଆ ପିଲା ସକାଳୁଆ ହେଲା କି ଆଉ ଯେହେତୁ ଏବେ ଖରା କମି ଯାଇନଥିଲା କି ଆଜି ସିନା ଗୁଳୁଗୁଳି ହଉଛି କିନ୍ତୁ ଖରା ଟା କମି ଯାଇନଥିଲା କି ଟିକେ
ହୁଁ।
କମି ଯାଇଥିଲା ଏବେ ପୁଣି ଆଜି କଣ ଟିକେ ଖରା ଦେଖାଉଛି ଗୁଳୁ ଗୁଳୁ ନହେଲେ ହେଇଯାଇଛି କାଲି ଠୁ ଟୋକାଯିବ ହ। ପୁଅ ଯିବ । ଭଲ, ପୁଅ ଯିବ ନଅଟାରୁ ହଁ ନଅଟାରୁ ଯିବ ଆସିବ ଆ ସନ୍ଧ୍ୟା ପାଞ୍ଚଟାରେ ଆସିବ।
ହଁ ହଁ ଭଲ। ତତେ ବି ଆରାମ ବସିକି ଦିନା ଯାକ ମୋବାଇଲ ଫୋବାଇଲ ଦେଖିପାରିବୁଁ ଟିକେ
ନାଇଁ ମୁ ହଁ ସେ ହ ବନ୍ଧ କଣ?
ଯାହା ବାକି କାମ ଅଛି ଘର କାମ ଅଛି ସେତକ ବି ସବୁ ଯୋଉ ଘରର କାମ ବାକି ସବୁ ସାରିବୁ ପୁଅ ତାର ସ୍କୁଲ ଗଲାଯାଏ।
କାଲି ତ ଗୁରୁବାର ନା ଝଡା ଝଡି ସରି ହବନି ଯାହା ହବ ଶୁକ୍ରବାର ଝାଡ଼ା ଝାଡି କରିଦିବି।
ଘର ଦାର କଣ ବେଶୀ ଅସନା ହେଇଛି ନା ନା ସେମତି ନର୍ମାଲ।
ଅଲନ୍ଦୁ ଫନ୍ଦ ହେଇଯାଇଛି ଟିକେ। ଏ ଯାଉ ଖରା ଦିନକୁ ସବୁଆଡେ ଫ୍ୟାନ ଫ୍ୟାନ ଲାଗିଲେରି ଧୁଳିମାଳି ହେଲା। ହୁଁ। ହଁ।
ଭଲ। ଆଉ ରାତିରେ ଖାଲି ସେ ଦହିବରା ଖାଇକି ଶୋଇବୁ, ନା ଆଉ ଖା
ହୁଁ ଦହିବରା ଖାଇକି ରହିବି ଆ। ଉ ସବୁ ଯୋଉ ଅଳନ୍ଦୁ ଫଳନ୍ଦୁ ସବୁ ହେଇଛି ସେଟା ଶ ବଳ ଟିକେ ଝାଡ଼ା ପୋଛା କରିବି। ଘର ଦୁଆର ମୋ ଖଟ ଫଟ ମୁଁ ମୋର ମୋର ମୁଁ ଝାଡି ଝୁଡି ଦେଇଛି ଯେ ଆଉ ଖଟ ଫଟ କି ଚେଞ୍ଜ ହଉନି ସେ ସବୁ ଝାଡି କଢା କୁଢି କରିବେ।
ହଁ।
ଖାଲି ଆଣିବେ ଆଉ। ଘର ଦ୍ୱାର ଆଉ ସବୁ
ଛତୁ କଣ ମସଲା ତରକାରୀ କରିଥିଲେ, ନା ନାଇଁ ସୋରିଷ ବଟା
ମସଲା ବୋଧେ କରିଥିଲେ। ହଁ।
ହ୍ୟାଲୋ ହୁଁ।
ହଁ ଭଉଣୀ। ଆଉ ଫୋନ କରିନାହାନ୍ତି ତୋ ସ୍ଵାମୀ ଫୋନ କରିନାହାନ୍ତି?
ନା
ହଁ ହଁ
ଫୋନ୍ କରିନାହାନ୍ତି ପହଞ୍ଚିଲୁ କଣ? କେମିତି? ଫୋନ ଫାନ୍ କିଛି କରିନାହାନ୍ତି?
ନା
ହଁ ଆଉ ତୁ ପଚାରିଲୁନୁୁ ପହଞ୍ଚିଲୁନି କହିଲୁନୁ।
ପଚାରିନି ଯେ ବ୍ୟସ୍ତରେ ରହିଛି।
ହଁ ସେ ବ୍ୟସ୍ତ ହଉଥିବେ ନା ପହଞ୍ଚିଲୁଣି। କଣ ଫୋନ ଫାନ୍ କରିନୁ ବ୍ୟସ୍ତ ହଉଥିବେ ନା ତୁ ସିନା କାମ ବ୍ୟସ୍ତରେ ଅଫିସ ଯାଇଥିଲି ଫୋନ କରୁନାହାନ୍ତି ତଖିଲହେଲେ ଫୋନ କରିକ କହିଦବୁ ନା ଦେଖୁ ଆସୁଛି ବୋଲି।
ହୁଁ।
ହଁ ସେୟା ଆଉ।
ଏତେ କାମ କଲେ ବି ଭିତରେ ଟିକେ ଫୋନ କରିଦବୁ ନା ଆଉ।
ହଁ ବା ମୁଁ କରିନି ଟିକେ ବ୍ୟସ୍ତ ରହିଯାଇଛି।
ତା ଘରକୁ ଆମ କୋଉଟ କୋ ବାବାଙ୍କୁ ସମସ୍ତ ପଚାରିବେ ମିଳିଗଲା ମତେ କେମିତି କେହି ଜଣେଇଲନି।
ହଁ ମୁଁ ଏଇ ଫୋନ ରେ ତ ଭଲ କଥା ଆଉ। ତ ହଁ ମ ମାଉଁସ ଯୋଉ ଥାଏ
ହଁ।
ଆଉ କଣ କହିବି ତ ତତେ। ହସୁଛୁ କି?
ନାଇଁ ନାଇଁ। ଏଇ ପୁଅ ଟିକେ ମୋବାଇଲ ଟା ଭିଡ଼ିପକାଉଛି ତ ଟିକେ।
ମୁଁ କହିଲି
ଏ ପିଲାମାନେ ଟିକେ ଆଜିକାଲି ଯୋଉ ଗେମ୍ ଫେମ ଦେଖି ଦଉଛନ୍ତି ମୋବାଇଲରେ ତ। ଆଉ ମୁଁ କଥା ଟା ଭିତରେ ସେ ଟିକେ ଭିଡିପକଉଛି। ମୋବାଇଲ ତ ପିଲାମାନଙ୍କୁ ଟିକ ବାୟା କରଛି ଖାଲି ମୋବାଇଲ ଗେମ ଖେଳିବ। ମାନେ କହୁନାହାନ୍ତି ଯେ ଆମେ ପାଞ୍ଚ ମିନଟ୍ ବସୁ ଖାଲି ତ ଗେମ୍ ଖେଳିବେ ଆଉ ସେ ସେଥିପାଇଁ ମାଗୁଥିଲା ର
ପିଲାଙ୍କର ତ ଆଜିକାଲି ମୋବାଇଲ ପ୍ରିୟ ଆଉ ସବୁ ପିଲାଙ୍କର ମୋବାଇଲ ପ୍ରିୟ ଆଜିିକାଲି।
ଆଉ ପ୍ରିୟ ମାନେ ପୁରା ମାନେ ମୋବାଇଲ ପୁରା ବାୟା ମୋବାଇଲେ ନ ଦେଖିଲେ ଆଉ ନହେଲେ ତୁ ଖାଇଦେଇକିନା ଆରାମ୍ ସେ ଶୋଇବୁ ଆଜି ଆଉ। ନାଇଁ। ଆଉ କିଛି କାମ ନାହିଁ ପୁରା ଦହିବରା ବଢିଆ କି ଖାଇବୁ। ସେ ଦହିବରା ବଢିଆ ଟେଷ୍ଟି ବନାଏ ବେଶୀ ଖଟା ହେଇନି। ତାକୁ ଟିକେ ସେଉ ଫଉ ଛିଞ୍ଚି ଦବୁ ତା ଉପରେ ଟିକେ ଜିରା ଲଙ୍କା ଗୁଣ୍ଡ ପକେଇଦବୁ। ଆଉ ବଢିଆ ଲାଗିବ ପୁରା। ଲାଗିବ ଏକ ସକାଳେ ପାଞ୍ଚ ଛଅ ଟା ଖାଇଦଉ ଆରାମ ସ
ଏଇଟା ଅରୁଆରେ ଏଇଟା ତ ଅରୁଆରେ ମଧ୍ୟେ ରହିବ ଏଟା
ହଁ ହଁରେ ନା ତାଙ୍କ ନିମାପଡାର ସଏ ଉଷୁନା କରନି କିଛି ବି ଉଷଣା କରନି।
ଆଉ ରଖୁଛି।
ଆଜ୍ଞା ହଉ ରଖୁଛୁ।